ହାଲୋ।
ହଁ କୁହ?
ହୁଁ, ଆଉ ତମକୁ ମିଠା କିନ୍ତୁ ଭଲ ଲାଗେ ନା ଖାଇବାକୁ?
ହେରା ମୁଁ ଜାଣିନି ମାନେ ମିଠା ମାନେ ମାନେ କୋଉ କୋଉ ଜିନିଷ ମୁଁ ଖାଏ, କୋଉ ଜିନିଷ ମୁଁ ଖାଏନି ହେଲା। ଯେମିତିକି ଏବେ ଏବେ କ୍ଷୀରରେ ହେଲା, କ୍ଷୀରରେ ମାନେ ସବୁ ବନୁଛି ମାନେ ପନିର ଫନିର ସବୁ ହଉଛି। ହେଲା ଛେନା ହଉଛି, ମାନେ ମୁଁ କିଛି ଖାଏନି ମାନେ ଗୋଟେ ଆସେ ଗୋଟେ ମିଠା ଅ ହ୍ଵାଇଟ୍ କଲର ହେଲା, ସେଟା ନାଁଟା କହିଲ କଣ ତାର?
ରସଗୋଲା, ନା ଷ୍ଟିମ ଷ୍ଟିମ, ଷ୍ଟିମ। ନା ପୋଡ଼ପି ପୋଡ଼?
ନା ସେଗୁଡ଼ାକ ନାଁ ଛେନାପୋଡ଼ ମୁଁ ଖାଏନି, ଗୋଟେ ହ୍ୱାଇଟ କଲର ଆସେ ତାର ଟିକେ ରସ ଥିବ ହ୍ୱାଇଟ୍ କଲରର ଯୋଉ ପାଣି ଭଳିଆ ପୁଣି ଅଠା ଭଳିଆ ଟିକେ ଥିବ।
ଆଉ ଗୋଟେ ପୋଡ଼ ଆସେ ପୁରା ଲାଲ ହେଇକି ଗୋଟେ ଛେନାପୋଡ଼ ଆସେ ହେଲା।
ନା ନା ସେଗୁଡାକ ମୁଁ ଖାଇନି, ଆରେ ଗୋଟେ ମିଠା ଆସେନି ମାନେ ତାକୁ କ୍ଷୀରମନ ନା କଣ କହୁନ୍ତିବି।
ଶିରା ଟାଇପର ଭିତରେ ଥିବ।
ନା ଭିତରେ କିଛି ନାହିଁ, ମାନେ ହ୍ୱାଇଟ୍ କଲର ଯେମିତି ବାହାରେ ଦେଖା ହଉଥିବ, ସେମିତି ଭିତରେ ବି ଦେଖାହବ। ମାନେ ଗୋଟେ ଅଲଗା ଅଲଗା ସେପର, ଗୋଲ ସେପ୍ର ଆସେ, ମାନେ ଟିକେ ଚେପଟା ସେପ୍ ର ଆସେ ସବୁ ସେମତି।
ହଁ କେତେ ପ୍ରକାର ତ ମିଠା ଆସୁଛି ଆଉ।
ହଁ ମୁଁ ସେଇ ଗୋଟେ ମିଠା ଖାଇବା ଜାଣିଛି ନା, ଆଉ ଅଲଗା କିଛିବିଟା ଖାଇନି ମାନେ ରସଗୋଲା ନାଇଁ, ଛେନା ମାନେ ଛେନାପୋଡ଼ କିଛି ମାନେ ମୁ କିଛି ଖାଇନି।
ଯୋଉ ଗୋଲାପ ଜାମୁନ୍ ଖାଅନା କି? ଗୋଲାପ ଜାମୁନ୍ ତ ମୁଁ ଭଲ।
ଏ ନା ଆଗରୁ ଖାଉଥିଲି, ହଁ ସେମିତି ହାଇଏଷ୍ଟ ଗୋଟେ ଦିଇଟା ଏମିତି। ଖାଇପାରିବୁ ଅଧିକା ନାଇଁ, ବାକି ସେମିତି ଯୋଉ କହୁଛି ହଁ ଷୀରମନ୍ ଯୋଉ ମୁଁ କହୁଛି ହଁ ମୁଁ ଏକାଥରକେ ମୁଁ ସାତଟା ଆଠଟା ଏମିତି ଖାଇଛି, ମତେ ଭାରି
ଏଇ ଯୋଉ ସେଇ ଯୋଉ କ୍ଷୀରମନ୍ କହୁଛ ତମେ ଯୋଉଟା।
ହଁ
ଆଁ ହଁ।
ମତେ ସେଇ ଗୋଟେ ମିଠା ହିଁ ଭଲଲାଗେ ମିଠାରେ ହେଲା, ତାପରେ ରହିଲା ଏଇ ପନିର ଫନିର ଗୁଡ଼ାକ ସେଇତ କ୍ଷୀରରେ ହିଁ ହୁଏ। ତ ମତେ ଭଲ ଲାଗେନି ପନିର ଭଲ ଲାଗିନି ଛେନାପୋଡ଼ ଭଲ ଲାଗେନି। କାଇଁ କେଜାଣି?
ଉଁହୁଁ ଛୋଟ ବେଳୁ ଗୋଟେ କଣ ରହିଯାଇଛି ସେମିତି ଆଉ ଭଲ ଲାଗୁନି ଆଉ। କିନ୍ତୁ ଆମ ଘରେ ମୋ ଜେଜ ଯିଏ ସେ ମାନେ ଏତେ ମିଠା ଖାଆନ୍ତି। ମାନେ ଏଁ ଯୋଉ ଆରିସା ପିଠା ସେ ସେଟା ବି ରୁଟିରେ ମଡେଇ ଖାଇଦେବେ।
ମୋ ଆଇ। ଆରେ ଆଗରୁ ଆଗରୁ ମୁଁ ଯେତେବେଳେ ଛୋଟ ଥିଲି ହେଲା ମୁଁ ମୁଁ ପ୍ରାୟ ଟେନ୍ଥ, ଇଲେଭେନ୍, ଟୁଏଲଥ୍ ମୁଁ ଖାଇନି। ମାନେ ଟୁଏଲ୍ଥେ ଯାଏ ମୁଁ ମାନେ ଚକଲେଟ ଯାକ ବି ଖାଇନି ଏତେ ହେଲା। ମାନେ ଖାଇବି ଯଦି ହଁ ଟିକେ ଚାଖିଦେବି ବାସ୍ ସଇଲା ତାପରେ ମାନେ ଫିଙ୍ଗିଦେବି। ମୁଁ ଖାଏନି ଟୋଟାଲ୍ ଯମା, ମାନେ ଘରେ ବି ଗାଳି କରୁଛନ୍ତି କଣ ତୁ ଟିକେ ମିଠା ବି ଖାଉନୁ? ବାପା କହୁଥିବେ ଆଉ ଚକେଲେଟ୍ କିଣିଦେବି, ଏ ଦୋକାନରେ ଯିବେ କହୁଥିବେ ଚକେଲେଟ କିଣିଦେବି ମୁ କହିବି ନା। ମତେ ଭାରି ଗାଳି ଶୁଣିମି।
ତମେ ଖା, ହଁ ତମେ ଖାଉନା ବୋଲି ତମ ଯାଚୁଛନ୍ତି।
ହଁ ସେଇ ଆଉ ତାପରେ ଜାଣିଛ ନା ଏ ଏବେ ଏଇ ମାନେ ପ୍ଲସଟୁ ସଇଲା ପରେ ନାଇଁ ମୁଁ ଟିକେ ଟିକେ ଅଭ୍ୟାସ କଲି ଏମିତି ଖାଇବାର ମାନେ ଗିଫ୍ଟ ମିଳିଲା ମାନେ ବର୍ଡେ ର ଇଏ ଗିଫ୍ଟ ଫିଫ୍ଟ ମିଳିଲା ତ ସେଇଠୁ ମ ଟିକି ଟିକ ଖାଇବା ଅଭ୍ୟାସ କଲି।
ହୁଁ।
ବଡ଼ ବଡ଼ ଚକଲେଟ୍ ଯାକ ଖାଇ ଦଉଚି ଛୋଟ ଛୋଟ ଚକଲେଟ୍ ଯାକ ଗୋଟେ ବି ଖାଉନି।
ମୁଁ ବି ଖାଏନା ଛୋଟ ଗୁରାକ ମ ଏତେ ଭଲ ଲାଗେନି ଏଇ ଯଦି ଅଁ ଅଁ ଯଦି ଏଇ ଡେରି ମିଲ୍କି ହଁ ସେଇଟା ଟିକେ ମିଳିବତି ଆ ଏଟା ତ ବେଶୀ ଖାଇହବନି ପାଟି ପୁରା ମିଠା ବାନ୍ଧିଦିଏ। ହାଲକା ଖାଅ ତାପରେ ନ ଖାଇବା ବି ହିଁ ଭଲ ଦେହ ପାଇଁ।
ଆଉ ଛୋଟିଆ ଚକଲେଟ ମାନେ ଦେଖିବ ସେଇ ଗୋଟେ ଆଗରୁ ଗୋଟେ ଆସୁଥିଲା ଏ ଏ ମ୍ ଦୁଇ ଚାରି ଅଣ ହେଲା କଣ ମେଙ୍ଗୋ ଚକଲେଟ୍।
ହଁ।
ୟେଲୋ ଟା ଭଲ ଲାଗୁଥିଲା ଟିକେ ଟିକେ ଭଲ ଲାଗୁଥିଲା। ଆଉ ଏବେ ଗୋଟେ ଅଛି ସେ ଆଲପେ ଏଲପେଲ ଲିବ ସେଇଟା ଗୋଟେ ଭଲ ଲାଗୁଛି।
ମାନେ ଛୋଟ ରେ ବି ଗୋଟେରେ ଚକଲେଟ୍ ଆଉଚି ଭଲ ଭଲ ଚକଲେଟ୍ ଆସୁଚି। ମତେ ଏଟା ଭଲ ଲାଗେ କିନ୍ତୁ ରେ ମାନେ କିନୁ ଖାଏନି।
ଏଡି ସେଫର ଗୋଟେ ଆସେନି ମାନେ ଗୋଟେ ଜେଲି ଚକଲେଟ୍ ଟାଇପର।
ହଁ ହଁ ପାଇନିଆପୁଲ।
ଏଇଟା ପାଇନ ଆପୁଲ ନା କଣ ସେଟା ମୁଁ ଜାଣିନି ବାକି ସେଇଟା ଗୋଟେ ଭଲ ଲାଗୁଥିଲା ଆଗୁ ହଁ ନା ଷ୍ଟ୍ରବେରୀର ନାଇଁ ଷ୍ଟ୍ରବେରୀର ନାଇଁ। ହଁ ସେଟା ଗୋଟେ ନାଇଁ ଷ୍ଟ୍ରବେରୀ ତ ମତେ ଭଲ ଲାଗେନି ଷ୍ଟ୍ରବେରୀ ଚକଲେଟ ଦେଖିଲେ ମୁଁ ଖାଏନି। ଆଉ ମତେ ଷ୍ଟ୍ରବେରୀ ବି ଭଲ ଲାଗେନି ହେଲା ଷ୍ଟ୍ରବେରୀ ଭଲ ଲାଗିନି ଲିଚି ବି ଭଲ ଲାଗିନି କିଛି ଭଲ ଲାଗେନି ମତେ।
ନାଁ ଲିଚି ବି ମୁଁ ଖାଏନା ମତେ କେମିତିଆ ଗୋଟେ ଲାଗେ ତାର ଯୋଉ ଜୁ ଥଣ୍ଡାଟା ବି ମୁଁ ପିଏନା। ଥଣ୍ଡା ଟା ତ ମୁଁ ଟୋଟାଲି ପିଉନି ଆଉ।
ଷ୍ଟ୍ରବେରୀର ଜୁସ୍ ମତେ ସବୁ ମତେ ଏ ଏ ମାନେ ଏ ପାଟିରେ ଯଦି ସ୍ମେଲ ପଳେଇ ଆସିଲା ବଳେ ଏତେ ମାନେ ଗନ୍ଧ ଏମତି ପ୍ରକାରର ହବ ମତେ କୁହନା ଆଉ କାହିଁକି କେଜାଣି ମୁଁ ଜାଣିନି।
ଷ୍ଟ୍ରବେରି ମୁଁ ବି ଖାଏନା ଏତେ।
ଷ୍ଟ୍ରବେରୀ ର ଗୋଟେ ସେ ଲିପଷ୍ଟିକ ନା କଣ ଲିପବାମ୍
ହଁ।
ଲିପବାମ୍ ଆସିବା ଆଗୁ ମୁଁ ଖାଲି ବୋର ପ୍ଲସ ଲଗାଉଚି ହେଲା ମାନେ ଓଠେରେ ଖାଲି ବୋର ପ୍ଲସ ଲଗାଏ। ସେଇଠୁ ମତେ ଆମ ଘରେ କହିଲେ ଆଉ ଏଇ ଷ୍ଟ୍ରବେରୀ ର ଏଇ ଲିପ୍ ବାମ୍ ଲଗା ମାନେ ଓଠ ମାନେ ଫାଟିବନି ଆଉ। ତ ସେଇଠୁ ମତେ ଦେଲେ ମୁଁ ଥରେ ଲଗେଇ ଦେଲି ଜାଣିଚ ନା ଭାରି ବେକାର ଲାଗିଲା ଖାଲି ତ ଗନ୍ଧ ଆଉ।
ହୁଁ ତମକୁ ବାସିଚ ଷ୍ଟ୍ରବେରୀ ଷ୍ଟ୍ରବେରୀ ଆଉ।
ହଁ ମତେ ଷ୍ଟ୍ରବେରୀ ବି ଜମା ଭଲ ଲାଗେନି ସେଇ ଯୋଗୁ ମୁଁ ଭାଇ ଭଉଣୀ କି ମାନେ କିଣିବା ମେ ଖାଇଦଉଥିବେ।
ହୁଁ।
କି ମୁଁ ଭାବେ କେମିତି ଖା ଖାଆନ୍ତି।
ଯାହାକୁ ଯୋଉଟା ଭଲ ଲାଗିଛି ଆଉ।
ତାପରେ ମହୁ ରସ ସେଇ ମହୁ ରସକୁୁ ବି ମାନେ ଭାଇ ଭଉଣୀ ମତେ ଚାଟିକି କି ଖାଇଦିଅନ୍ତି।
ହଁ ମହୁ ତ ଭଲ ଲାଗେ ମହୁ ବି ଓଠେରେ ମାରିଲେ ବି ମୋ ବୋ ମହୁ ମାନେ ଲିପ୍ ବାମ ବଦଳରେ ମହୁ ବି ଓଠରେ ମାରିଲେ ଭଲ। ମୁଁ ବି ରଖିଛି ଗୋଟେ ବଡ ଡବାଟେ। ମାନେ ହୁଁ।
ଏଇଟା ଆମ ଘରେ ବି ଅଛି ଆଗରୁ ଅଛି। ସେ ଦି ଜଣ ଖାଆନ୍ତି ବାପା ବି ଖାଏ ବାପା ବି ଖାଆନ୍ତି। ମା ବି ଖାଏ ମା ଟିକେ ଟିକେ ଖାଏ ଆଉ। ତ ସେଇଠୁ ରଖିଛି ମୋତେ ମାନେ ଭଲ ଲାଗିନି କାହିଁକି।
ମହୁଟା ବି ଭଲ ଗୁଣ ଅଛି ମାନେ ଯୋଉ ଥଣ୍ଡା ଫଣ୍ଡା ହେଲେ ଯୋଉ ହେଲା। ତୁଳସୀ ରସରେ ମିଶେଇ ପିଇବ ବଢିଆ ହଁ ବଢିଆ ଲାଗେ। ମତେ ବଢିଆ ଲାଗେ ପିଇବା କୁ।
ଜାଣିଛି ବାକି ମୁଁ ଖାଇନି ହିଁ ହିଁ ମାନେ ସେ କାଶ। ସରିଯାଉ ପଛେ ମୁଁ ଖାଇବିନି ସେଟା।
ନା ଯେ ତୁଳସୀ ରସରେ ହେଲା କିନ୍ତୁ ତୁ ବନାନ୍ତି। ଯୋଉ ମହୁ ପକେଇକି ଖାଇବା ବଢିଆ ଲାଗେ।
ନା ମୁଁ ମାନେ କାଶ ହେଲେ ମୁଁ କଣ କରେ କହିଲ? ଏଇ ତୁଳସୀ ପତ୍ର ଆଣି ମାନେ ଇଏ ଘିଅରେ ଟିକେ ମାନେ ପକେଇ ଦେଇକି। ଖାଇବି ମତେ ବଢିଆ ଲାଗିବ କାଶ ବି କମିଯିବ ମତେ ଭଲ ଲାଗେ ଆଉ ସେ ମହୁ ରସ। ଖାଇନି ମହୁ ରସ ଖାଇଲେ ମୁଁ କହିବି ତ ସେ ମେଡ଼ିସିନ ପଛେ ଖାଇଦେବି ସେଇ ମହୁ ଟୋଟାଲି ଖାଇବିନି ଆଉ।
ହୁଁ ମହୁ ମୁଁ ଗୋଟେ ଏଇ ଶୁଣିଥିଲି ପ୍ରବଚନରେ। ମହୁ ଗୁଡ ଆଉ ଘିଅ। ମାନେ ଘରେ ଧୋଇଲେ ଭଲ ମାନେ ସରିବା ପୂର୍ବରୁ ତାକୁ ଆଣିକି ରଖିବ।
ଓହୋ।
ଆମର ବି ଏଇଠି ଗୋଟେ ଆମ ଘର। ତ ମାନେ ଠାକୁରଙ୍କ ପାଖରେ ଗୋଟେ ବିରାଟ ବଡ ବର ଗଛଟେ ଥିଲା। ହେଲା ସେଥିରେ ମହୁ ଫେଣା ଏତେ ଯେ ହେଇଥିଲା ମାନେ ଦେଖିବା ନାହିଁ। ମାନେ ଯୋଉଟା ଦେଶୀ ମହୁ କୁହନ୍ତି ସେଇଟା। ମାନେ ଆମର ଗୋଟେ ଯୋଉ ବାତ୍ୟା ହେଲା ସେ ବାତ୍ୟାରେ ସେ ଗ। ଗଛ ଟା କଣ ହୁଏ କହିଲ ଯୋଉ ମହୁମାଛି ଆମର ଘିଅ ପୋଡା ହୁଏନି ଠାକୁରଙ୍କ ପାଖରେ। ଦିନରେ ଗୋଡେଇକି ସେ ମହୁମାଛି ମାରିବେ ରାତିରେ କେବଳ। ହଁ ମାନେ ଘିଅ ପୋଡାହୁଏ ରାତିରେ ମହୁମାଛି ବି ଦେଖା ହୁଏନି ସେଆକୁ। ରାତିରେ ହେଲା ଯୋଉ। ମୁଁ ଯୋଉ ରାତିରେ ଘିଅ ପୋଡା ହୁଏ। ଦିନ ସେ ବାତ୍ୟାରେ ସେ ଗଛ ଟା କଣ ହେଲା ନା ଗଳି ପଇଲା। ସେଟା ଉପୁଡ଼ି ପଇଲା।
ଏଇ ରାତିରେ କଣ ମହୁମାଛି କୁ କିଛି ଦେଖା ହୁଏନି।
ନାଁ। ରାତିରେ ତମର ସେଇଠି ଘିଅ ପୋଡା ହୁଏ ଦିନରେ ମାନେ ଯଦି ତମେ। ଘିଅ ପୋଡିବ ସେ ଗୋଡେକ ମାରିବେ ମାନେ ସେ ମହୁ ମାଛି କହିବାର ନାହିଁ। ଦିନେ ଯୋଉ ଏଇ ଯୋଉ ସୋରିଷ ଫୁଲ ହୁଏନି ନା। ଦିନେ ମୋ ବାପା ହେଲା ନେଇକି ଆସୁଛନ୍ତି ଘାସ ସହ ସୋରିଷ ଫୁଲ ସେ ସୋରିଷ ବାସ୍ନାରେ ସେ ମହୁମାଛି କଣ କଲେ ନା ଗୋଡେଇକି ଆସିଲେ ବାପା ବାପାଙ୍କୁ ମାନେ ବାପାଙ୍କୁ କାମୁଡି ଦେଇଥିଲେ ଦଶଟା ଖଣ୍ଡ ତାକୁ ସାଙ୍ଗେ ସାଙ୍ଗେ ତା ଯୋଉ ଖିଲି ଗୁରା ବା କରିକି କିରୋସିନି ମେଥପ୍ଲସ ଘଷିଦେଲି ବାପାଙ୍କ ସାଙ୍ଗେ ସାଙ୍ଗେ କମିଗଲା।
ହୁଁ
ମାନେ ସିଏ ମହୁମାଛି ଏମିତି ଗୋଟେ ଡେଞ୍ଜରିଅସ୍ ଜିନିଷ ମାନେ ସେ ନ ମା ନମାରିଲେ ଯାଏଁ ଛାଡ଼ିବେନି।
ହଁ ବା।
ଗୁଡ଼େଇ ଗୁଡ଼େଇ ବା ମାରିବେ ମାନେ ଅବସ୍ଥା ମାନେ ପୁରା ବାର ବାଜିବ ପୁଣି ଏଡେ ଏଡେ ଫୁଲି ପୁରା ଲାଲ ଲାଲ ହେଇଯାଇଥିଅ ମାନେ କହିବାର ନାଇଁ। ପାଣିରେ ପଶିଲେ ବି ସେ ଉପରେ ଘୁରି ହୋଉଥିବେ ମାନେ ତାଙ୍କର କଣ କହିଲ? ସେତେ ଗୋଡେଇବେ ତମେ ହଲେ ତାକୁ ପୁରା ଗୋଟେ ଜାଗାରେ ବସି ପଡିବ ପୁରା ଷ୍ଟପ୍ ହେଇକି ସେ ଆଉ କିଛି କରିପାରିବେନି। କିନ୍ତୁ ସେ ମୁଁ ଦେଖେ ଭୋଉ ଯାଇ ରା ତଥାପି ବି ସେ ମାନେ କାମୁଡ଼ନ୍ତି ରାଗିକି ଥିବେ। ସେ ଯୋଉ ଟେକା ଫୋପାଡି ଦେଇକି ପାଳି ଆସନ୍ତିନି ନା
ଟେକା ଫୋପାଡ଼ିଦେଲେ ତ ଆଉରି
ହୁଁ ସେ ଯୋଉ ସେଇ ଯୋଉ ବରଗଛ ଭାଙ୍ଗି ଯାଇଥିଲା ଯେ ସେଇ ଯୋଉ ମହୁଫେଣା ସବୁ ଭାଙ୍ଗି ଯାଇଥିଲା ଆଉ ବହୁତ ମୁହୁ ପୁରା ଦେଶୀ ମହୁ ବାହାର କରିଥିଲି ଭାଙ୍ଗି ଚିପୁଡିକି।
ହୁଁ।
ବାହାର କରିଥିଲି ତା ତାପରେ ହେଲା ଯୋଉ ସେ ଗଛଟା ଯାଉ ଏତେ ମହୁମାଛି ନଥିଲେ। ତାପରେ ଗଛ ବି ସବୁ ସେଇଠି ଉପୁଡି ଗଲାଣି। ଆଉ ଗୋଟେ ସେମିତି ସେଇ ମହୁମାଛିତା କୁଆଡେ ଗଲେଣି କହିଲ। ଆଉ ଗୋଟେ ସେଇ ପଛକୁ ଗୋଟେ ବାଉଁଶ ବଣୀ ଅଛି ବାଉଁଶ ଗଛ ବୁଦା ଗୋଟେ ଆମ୍ବ ଗଛ ସେ ଆମ୍ବ ଗଛରେ ସେ ପୁଣି ବସା କରିଛନ୍ତି।
ଆ ନେଉ ଆମ ଘରେ ନାଇଁ ମାନେ ପଡିସା ଘରେ ଏମତି ଗୋଟେ ମହୁଫେଣା ଥିଲା। ସେ କଣ କି କି କଣ ମୁଁ ଜାଣିନି ମୁଁ ଭାବୁଥିଲି ମୁଁ ଘର ଥିଲାବେଳେ ବହୁତ ଦେଖି ତାକୁ ମତେ ଭଲ ଲାଗେ ଦେଖିବାକୁ ଆଉ। ସେ ସେଠୁ ମୁଁ ହଷ୍ ଗଲା ପରେ ସେଇଟା କାଢିଦେଲେ ମୁଁ ଆସିଲା ପରେ ଆଉ ମୁଁ ଭାବୁଥିଲି ସେଟା ଥିବ ମୁଁ ଦେଖିବି ତାକୁ ଯାଇକି। ଆସିଲା ବେଳକୁ ଆଉ ନାଇଁ।
ହଁ ମୋ ମାମୁଁ ଘର ମୋ ମାମୁଁ ତ ଘର ପାଖରେ ଜଣଙ୍କ ଘର। ସେଇ ଯିଏ ଡକ୍ଟର ଜଣେ ସିଏ ହେଲା ଆ ଯୋଉ ମହୁ ଚାଷ କରନ୍ତି ମାନେ ମହୁମାଛି ରଖନ୍ତି ବାକ୍ସରେ ଆଁ ସେ ମହୁ ଇଏ କରନ୍ତି ବିକନ୍ତି।
ହଁ।
ହୁଁ ଗାଁକୁ ଯୋଉଟା ଆଣୁଚନ୍ତି ସେଟା ପୁରା ଭେଜାଲ ଆଣୁଛନ୍ତି ମିଶେଇକି।
ମେଜଲ ମିଶେଇ ଦଉଛନ୍ତି ମାନେ ଛୋଟଲୁ ମୋଳ ଅ କେତେ ମହୁ ଖାଉ ମାନେ କହିହବନି ମୁଁ ଚାଟି ଦିଏ ଆଣିକି ହାତରେ ଢାଳିକି। ମାନେ ଆମର ମୁଁ ବୋଉ ଆନେ ବା ପୁରା ଦେଶୀ ମହୁ। ହୁଁ ଆମେ ଚାଟି ଦଉ। ମତେ ତ ଭଲ ଲାଗେ ଆମ ପୁଅ ତ ଏବେ ହେଲେ ଯୋଉ କଣ ମଝିରେ ମହୁ ଆଣିକି ରସୁଣରେ ସକାଳୁ ବୁଡେଇକି ଖାଏ। କୋଉଠୁ ଦେଖିଦେଇଛି ଆସିକି ବୁଡେଇକି ଖାଇବ ମୁଁ ହେରା ଖାଏନା। ଛି ରସୁଣ ସକାଳୁ
ମୁଁ ଘରେ ଚିନିଥିଲେ କଣ କରିବେ କହିଲେ ଚିନିଥିଲେ ତାକୁ ନେଇ ହାତ ମୁଠାର ନେଇ ଆସିବେ। ଏଁ ଖାଇବେ ବସିକି ତାକୁ ଆଉ କହନା ମାନେ ଦେଖିଦେଲେ ମତେ ଯୋଉ ମାନେ ମିଠା ଖାଏନି ନା ମୁଁ ଟିକେ ଦେଖୁଥିଲି କେମିତି ଟିକେ ଅବସ୍ଥା ଲାଗେ।
ଦେହକଣ ହେଇଯିବ।
ବି ସେମିତି ଖାଉଛନ୍ତି କେମିତି ଏମାନେ।
ହୁଁ ନା ଯୋଉ ଆମର ଯୋଉ ଚକୁଳି ପିଠା ହୁଏ। ଯୋଉଦିନ ମୁଁ ଏବେ ତ ଖାଉନି ଚକୁଳି ପିଠା ଯେତେବେଳେ ହେଲା। ନଥାଏ କିଛି କଣ ଚିନି ଉଁ ମଡ଼େଇ ଖାଇଦୋଉ।
ନା ଚିନି ବୁଡ଼େଇକି ଖାଇବା କଷ୍ଟ ମୁଁ ଆଉ କରିପାରିବିନି କେବେ।
ଆଉ ଭୋଜିରେ ଭୋଜିରେ ଯଦି କ୍ଷିରିଟା ନ ଖାଇଚି ମାନେ ମତେ ଅଧୁରା ଅଧୁରା ପ୍ରାୟ ଲାଗିବ। କଣ ଟେ ରହିଯାଇଛି।
ଘରେ ଜାଣିଛନ୍ତି କିଛି ଯଦି ଖାଇବା ନଥିଲା ଆମେ ଯଦି ଏମିତି ପାସ୍ତା ବଗେରା କି ମ୍ୟାଗି କଣ ଟିକେ ବନେଇକି ଖାଇଦେଲୁ। ଯଦି ଆଳୁ ଭଜା ଟିକେ ରଖିଦେଇଥିବି ମା ତାକୁ ମୁଢ଼ୀରେ ପକେଇ ଖାଇଦବ ହେଲା।
ହୁଁ।
ଏ ସେଇ କଣ କରିବ ମୁଢ଼ି ଆଣିକି ପାଣି ମୁଢ଼ି ଆଉ ଚିନି ପକେଇ ଚିନି ପକେଇକି ଖାଇଦବ ସେ।
ହଁ ମୁଁ ସେ ମୁଢ଼ିରେ ଖାଆନ୍ତି କିନ୍ତୁ ମୁଁ ମୁଁ କିନ୍ତୁ କ୍ଷୀରରେ ଚିନି ପକେଇ ମୁଢ଼ି ପକେଇ ଖାଏ ବଢ଼ିଆ ଲାଗିବ।
ଅ ଚୁଡ଼ାକୁ ବି ସେମିତି କରନ୍ତି ଚିନି ପ କି ପାଣି ପକେଇ ଆଉ କିଛି କ୍ଷୀର ପକେଇକି ଖାଇଦିଅନ୍ତି ଆଉ ତେବେ କେମିତି କରନ୍ତି ଏସବୁ।
ଆମର ହେଲା ଯୋଉ ସିଜା କ୍ଷୀରଟା ପୁରା ବାସିବ ସେଟା ମାନେ ବସ ସେଇଥିବ ଯୋଉ ନିଆଁରେ ପୁରା ଚାରିଆଡ଼େ ପୁରା ମହକୁଥିବ। ହୁଁ ବାସ୍
ଆହୁରି ଯଦି ଏମିତି କଞ୍ଚା କ୍ଷୀର ଦବୁ କାହିଁ କେଜାଣି ମୁଁ କଞ୍ଚା କ୍ଷୀର ପିଏ ଯେ ମୋତେ ଭଲ ଲାଗେ।
ହୁଁ କଞ୍ଚା କ୍ଷୀର ବି ଆମ ପୁଅ ପିଇଦିଏ।
ମତେ ଭଲ ଲାଗେ କ ବାକି ସେ କ୍ଷୀରରେ ଯାହା ସବୁ ହୋଉଥିବ ମତେ ସେରା ଭଲ ଲାଗେନି ହି। ବାକି ସେ କ୍ଷୀରକୁ ମୁଁ ପିଇଦେବି।
ହୁଁ।
ଆଗରୁ ମାନେ କଫି ବି ପିଉନଥିଲ ତାପରେ ପରେ ପରେ ପିଇଲି।
ହଁ ମତେ ଯୋଉ କ୍ଷୀରରେ କ୍ଷୀର ମତେ ଭଲ ଲାଗେ ହେଲେ କ୍ଷୀର ମୁଁ ପିଉନି। ସିଜା କ୍ଷୀରଟା ମୁଁ ପିଇଦିଏ ଆଣିକି ଗ୍ଲାସରେ ହଲିକ୍ସି ଗୋଳେଇ ଦେଇକି। ଏ
ହଁ ହର୍ଲିକ୍ସ ଆଉ ମୁଁ ଆଗରୁ ହଷ୍ଟେଲରେ ରହୁଥିଲା ବେଳେ ସେତେଳେ ବି ଖାଇ ମାନେ ସେଭେନ୍ଥ ଏଇଟି କ୍ଲାସରେ ଯେତେବେଳେ ରହୁଥିଲି ଆମ ଘରେ ମତେ ହର୍ଲିକ୍ସ ମାନେ ମୁଁ ଛୋଟିଆ ଅଛି ନା ଟିକେ ମୋର ହାଇଟ ଟିକେ କମ୍ ହେଲା। ତ ସେଇଟା ଆମ ଘରେ କହିବେ ଆଉ ନାଇଁ ହର୍ଲିକ୍ସ ପିଇବୁ?